ଆଜ୍ଞା ମ୍ୟାାମ ଭଲ ଅଛନ୍ତି।
ହଁ ଭଲ ଆପଣ।
ହଁ ବହୁତ ଭଲ, ବହୁତ ଭଲ।
ଆଉ ଗରମ କେମିତି କଣ ହଉଛି?
ଗରମ ତ ବହୁତ ଜୋରରେ ହଉଛି। ଏପଟେ ଆମର ନୟାଗଡ଼ ସାଇଡ ପଡେ ବହୁତ ଜୋରରେ ଗରମ। ବର୍ଷା ବର୍ଷା ଟିକେ କ, କଣ କହିଲେ?
ଏପଟ ସାଇଟରେ ଟିକେ ବର୍ଷା କାଲି ଆଡ ପହରଦିନ ଆଡେ ହେଇଥିଲା ଏବେ ଟିକେ କମ ଅଛି ଟିକେ।
ଓହୋ ହୋ ନାଇଁ ଆମ ପଟେ ଏବେ ବି ଗରମଟା ଗରମଟା ଟିକେ ଅବଶ୍ୟ କମି ଯାଇଛି। ଏ ଗୁଳମୁଳ ଟା ମାନେ ଖରା ଟା କମି ଯାଇଚି ହେଲେ ଗୁଳୁମୁଳ ଟା ଟିକେ ବେଶୀ।
ହଁ ଗୁଳୁ ଗୁଳି ତ ହଉଚି। ବର୍ଷା ହେଇଥିଲା ସିଆଡେ ନା ହେଇନି?
ବର୍ଷା ନାଇଁ ବର୍ଷା ତ କାଇହିଁ ଏବେ ହେଇନି ଦିଦିନ ହେଲା
ନା ଆମର ଦି ଦିନ ହେଇଥିଲା
ହୁଁ ହୁଁ ହୁଁ।
ଆଉ କମ୍ ଅଛି।
ଠିକ ଅଛି ସାର୍ ଆଜି କଣ ଆମ ଟପିକ
ଫୋନ ମୋବାଇଲ ଫୋନ
ମୋବାଇଲ ଫୋନ ଦେ ହଁ ମୋବାଇଲ ମୋବାଇଲ ର ବ୍ୟବହାର କଣ କେମତି ଆମେ କଲେ ଗୋଟେ ପିଲା ଟା ଭଲ ହେଇପାରିବ? ଆମେ ତ ଦେଖୁଚେ ଗୋଟେ ପିଲା ଛୋଟ ବେଳୁ ପୁନ୍ ଧରୁଛି। ତ ତାର ପ୍ରଭାବ କଣ ଭଲ ପଡୁଚି ନା ଖରାପ କରୁଚି ସେ ବିଷୟ ରେ ଟିକେ କୁହନ୍ତୁ ଆପଣ?
ଫୋନ ଦେଖନ୍ତୁ ଯଦି ଆମେ ଦେଖିବା ଆପଣ କହିଲେ ଗୋଟେ ଛୋଟ ପିଲା ଫୋନ୍ ଧରୁଚି ମାନେ ସେ କେମିତି ତା ବାଟ ଭଲ ବାଟରେ ସେଇଟା ୟୁଜ କରିପାରିବ ପ୍ରଥମ କଥା ସେ ଫୋନ ଧରିଚି ମାନେ ଯ ଭଲ ହେଇପାରିବନି। କାରଣ ମୁଁ ଯଦି ବର୍ତ୍ତମାନର ପରିସ୍ଥିତି ବା ପରିବେଶ କଥା ଚିନ୍ତା କରିବି ଆମ ପରିବେଶ ଟା ହଉଚି ଏମିତି ଯେ ଆମେ ଯଦି ଗୋଟେ ଜିନିଷ ଭଲ ବି ଦେଖୁଥିବା ସେଇଟା ଆମକୁ ଖରାପ ବାଟୁ ଆଡକୁ ନେଇଯିବ। ଆମ ସାଙ୍ଗସାଥି ହଉ ଆମ ପରିବେଶ ହଉ ଏମିତି ମାନେ ଅଛି କିଛିଟା ସାଙ୍ଗସାଥି ହୁଅନ୍ତୁ କି ପରିବେଶ ହୁଅନ୍ତୁ ଆମକୁ ସେଇ ବଟଟାଟେ ନେଇଯିବ। ତେଣୁ ଯଦି ଆ
ମତେଟା କଥା କହିଲେ ଦେଖନ୍ତୁ ଆମେ ଗୋଟେ ଟିଚର ହେଇଚେ ଆମେ ପିଲାଙ୍କୁ କିଛି ଅଳ୍ପ ବହି ଭିତରେ ଥିବା କିଛି ଜିନିଷ ଶିଖେଇ ପାରିବା।
ହ
କିନ୍ତୁ ଗୋଟେ ପିଲା ଯଦି ଫୋନ୍ ଧରୁଚି ଛୋଟବେଳୁ ବହୁତ ଇଣ୍ଟରନେଟ୍ ଆଜିକାଲି ଏ ଯୁଗରେ ବହୁତ ଜିନିଷ ଶିଖି ପାରୁଚି ନୂଆ ନୂଆ ଜିନିଷ ଶିଖି ପାରୁଚି।
ଦେଖନ୍ତୁ ଆମେ ଯଦି ଗୋଟେ ଜିନିଷକୁୁ ଭଲରେ ୟୁଟିଲାଇଜ କରିବାପାଇଁ ତାର ଭଲ ହିଁ ତାର ଫଳ ଟା ହବ। କିନ୍ତୁ କେତେ ଜଣ ଅ ଭଲରେ ମାନେ ତାକୁ ମାନେ ଉପଯୋଗ କରୁଚନ୍ତି ପୋନ ର ମାନେ ଭଲ ଉପଯୋଗ କରୁଚନ୍ତି। ଆମେ ତ ପ୍ରାୟତଃ ସମୟ ସର୍ଟସ ଦେଖିବାକୁ ସର୍ଟସ ରେ ବିତେଇ ଦଉଚେ ପ୍ରାୟ ତ ସମୟର ଲଙ୍ଗ ଛୋଟ ପିଲା ହେଲେ ବି ସେ ପିଲା ଦିନେ ୟୁଟୁବ ଖୋଲିକି ରୋଜଗାର କରିବା ତାର ମାନେ ମାଇଣ୍ଡ ସେଟ୍ ନେଇକି ୟୁଟ୍ୟୁବ ରେ ସେ ଦେଖିଲାଣି କଣ୍ଟେଣ୍ଟ କେମିତି ମୁଁ ତିଆରି କରିବି। ଅଧା ପିଲା ଦେଖିଲେଣି ମାନେ ବିଭିନ୍ନ ପ୍ରକାର ଜିନିଷ ପିଲାମାନାନଙ୍କ ମୁଣ୍ଡକୁ ଏମିତି ଡାଇଭର୍ଟ କରିବାର ଜିନିଷ ତ ୟୁଟ୍ୟୁବ ରେ ବହୁତ ସାରା ଅଛି। ତେଣୁ ସେମାନେ ତ ନିଜ ନିଜରେ ପନ୍ଥା ବାଛୁଚନ୍ତି। ପ୍ରାୟ ମୁଁ ଯଦି ଶହେ ଜଣଙ୍କ କଥା ନେବି ଶହେ ଜଣ ରୁ କୋଡିଏ ଜଣ ଯଦି ଭଲ ଅ ଚିନ୍ତାଧାରା ନେଇକି ଫୋନ୍ ଟା ୟୁଜ୍ କରୁଥିବେ ବାକି ଅଶୀ ଜଣ ତ ନିଶ୍ଚୟ ତାଙ୍କର ଅ ଫ୍ରି ଟାଇମ ରେ ଫୋନ୍ ଦେଖିକି ମାଇଣ୍ଡ ଟା ଟାଇମ ପାସ୍ କରିବା ପାଇଁ।
ବହୁ ମାନେ ଆମେ ଯୋଉ ପିଲାଙ୍କୁ ଫୋ ହୁଁ, ଆମେ ଯୋଉ ପିଲାଙ୍କୁ ଫୋନ୍ ଦଉଚେଁ ସେ ଫୋନ୍ ରେ ଆମେ କଣ ବ୍ୟବହାର ହେଇପା ବ୍ୟବହାର ହବ ସେଇଟା ଆମେ ଏକରେ କହୁନେ। ଦୁଇରେ ଯୋଉ ଫୋନ୍ ପାଇଁ ଫୋନ୍ ମାନଙ୍କର ପିଲା କେମିତି ଏଇ ଆମେ-ଏ ଏଇ ଯୋଉମାନେ କମ୍ପାନୀ ବାହାର କମ୍ପାନୀ ଫୋନ୍ ରେ ଚା-ଚାହୁଁଚନ୍ତି, ସେମାନେ ଚାହୁଁଚନ୍ତି କି, ଆମେ କେମିତି ଅଧିକା ପଇସା ରୋଜଗାର କରିବୁ? ତ ସେଥିପାଇଁ ସେ ପିଲାଙ୍କୁ ଦୃଷ୍ ଷ୍ଟି ଦଉନାହାଁନ୍ତି, ସେମାନେ ପଇସା ପରେ ରହିଯାଉଚନ୍ତି। ତ-ଅ ବହୁତ୍ ପ୍ରକାର ଜିନିଷ ବାହାର କରୁଚନ୍ତି, ଯେମତି ଗେମ୍ ଗୋଟେ ହେଇଯାଉ ଆପଣ ଜାଣିସ୍ ଫୁଣି ସେ ଫ୍ରି ଫାୟାର୍ ଗେମ୍ ପବ୍ଜି ଗେମ୍। ତ ସେଥିରେ ପିଲା ବହୁତ୍ ଆଜିକାଲି ଲକ୍ଷ୍ୟ କରିିଥିବେ, ସବୁ ଛୋଟ ହେଲା ମାନେ ସମସ୍ତେ ସେ ଗେମ୍ ଟା ଖେଳୁଥିବେ।
ଆଜ୍ଞା, ଆଜ୍ଞା।
ତ ଏଇଟା ଗୋଟେ ଖରାପ ଜିନ୍ଷ। ଦୁଇରେ ଆଉ ଗୋଟେ ଇଂଷ ହଉଛି କି-ଇ, ଆମେ ଗୋଟେ ପ୍ୟାରେଣ୍ଟସ୍, ଆଜ୍ ଏ ବାପା, ମା ଆମେ ପିଲାଙ୍କୁ ଦେଖୁଛେ କି? ପିଲା କଣ ଶିଖିବ ଦେଖୁନେ? ପିଲା ଦେଖୁ ଆମେ ଦେଖୁଛେ କି ମାନେ ତା ପୁଅ ଝିଅ ଫୋନ୍ ଚଲଉଚି ମୋ ପୁଅ ବି ଏମିତି ଫୋନ୍ ଚଲେଇବ। ଦ
ଆଜ୍ଞା।
ହଁ, ସେ ସେଥିପାଇଁ ଏ ପିଲାକୁ ବି ଖରାପ୍ ପ୍ରଭାବ ପଡୁଚି। ପିଲାକୁ ଶିଖଉନାହାଁନ୍ତି, ପିଲା ଏଇଟା ଶିଖିବ, ସେଇଟା ଶିଖିବ। ସେମାନେ କଣ କରୁଚନ୍ତି ନା! ୟୁଟ୍ୟୁବ୍ କି ଇନଷ୍ଟାରେ ସେମାନେ, ଛୋଟ ପିଲାଙ୍କୁ ନଚଉଚନ୍ତି ନେଇ। ଇଆଡୁ ସିଆଡୁ ଶିଖଉଛନ୍ତି। କି ମୋ ପୁଅ ଭାଇରାଲ୍ ହବ, ମୋ ଝିଅ ଭାଇରାଲ୍ ହବ। ସେମାନେ ଚାହୁଁନାହାନ୍ତି, ଯେ ଭଲ ଜିନିଷ୍ ଏଇ କି ନା ଭଲ ହ-ହବ ବୋଲି! ଏଇଗୁରା ଫୋନ୍ ପାଇଁ ବହୁତ ଖରାପ୍।
ଆଜ୍ଞା, ଆଜ୍ଞା, ଆଜ୍ଞା, ନିହାତି ନିହାତି ଭାବେ ଦେଖନ୍ତୁ, ପ୍ରଥମ କଥା ଆପଣ ଯେମିତି କହିଲେ। ଯେ ଫ୍ରନ୍ ଫୋନ୍ ଟା ସମସ୍ତେ ନିଜ ନିଜର ସ୍ୱାର୍ଥ ପାଇଁ ହିଁ ବ୍ୟବହାର କରୁଛନ୍ତି। ଆ ଯୋଉମାନେ ସବୁ ଫୋନ୍ ତିଆରି କରୁଛନି, ସେମାନେ ପିଲାମାନଙ୍କୁ ସେ ଫୋନ୍ ରେ ବିଭିନ୍ନ ପ୍ରକାର ଗେମ୍ ସ୍ ସନ୍ତି। ଆପଣ ମୁଁ କହିବି ମୋ ଆଗରେ ଗୋଟେ ଅ ପଇସା ଇନ୍ କମ୍ କରିଆର ନିଜ ସ୍ୱାର୍ଥ ଦେଖିଆର ଗୋଟେ ଅ ବହୁତ୍ ବଡା ଲମ୍ବା ରାସ୍ତା ଅଛି। ମୁଁ କେବେ ଛାଡିବି, ଆପଣ ଛାଡିବେ?
ହୁ।
କେବେ ବି ନୁହଁ? କାରଣ ମଣିଷ ମାନେ ହିଁ ହଉଛି ସ୍ୱାର୍ଥପର। ପ୍ରତ୍ୟେକ ମଣିଷ ନିଶ୍ଚୟ ଭାବେ ନିଜ ପାଇଁ ସ୍ୱାର୍ଥପର। କିନ୍ତୁ, ଆମେ ଯଦ୍ ଆମେ ଫୋନ୍ ଟା ୟୁଜ୍ କରିବା, ମୁଁ ୟୁଜ୍ କରୁଚି ବୋଲି, ଫୋନ୍ ଟା ବାହାରୁଚି। ଯଦି ମ୍ୟୁ ମୁଁ ୟୁସ୍ ନ କରନ୍ତି?
ନାଇଁ, ଆପଣ ଆମେ ଏଠି କଥା ନାଇଁ। ଆମେ ଦେଖନ୍ତୁ, ଆଜି ଆମେ ଆଜି ଆମେ ସିନା ମାଚର ହେଇଚେ, ଆମେ ଜାଣିପାରୁଚେ କି ଫୋନ୍ ଟା ଏମତି ଇଉଜ୍
ନା, ନା, ମୁଁ ବୁଝିପାରିଲିନି କି, ମୁଁ ମୁଁ, କହିଲି ଯେ, ଆମେ ମାନେ ଆପଣ ମୁଁ ସମସ୍ତେ, ଆମେ ଫୋନ୍ କୁ ବହୁତ୍ ଭାବରେ ଆମେ ବର୍ତ୍ତମାନ ଫୋନ୍ ଟେ, ଖାଇଆ ନ ହେଲେ ଗୋଟେ ଦିନ ବଞ୍ଚିଯିବା। ଫୋନ୍ ନ ହେଲେ ଗୋଟେ ଦିନ୍ ବଞ୍ଚି ପାରିବା କି? ମୋର କେତେ ଗୁଡେ କଲ୍ ଆସଥୁବ। ମୋ ଅଫିସ୍ ରୁ ଆମର ମ୍ୟାନେଜର କଲ୍ କରୁଥିବେ। ହଁ, ବହୁତ୍ ସାରା ଆମର ଫୋନ୍ ସାଙ୍ଗରେ ଆମେ ପୁରା ପୁରି ଆଟାଚ୍ ହେଇଯାଉଚେ। ତେଣୁ ଫୋନ୍ ଟା ଆଜି ସାଙ୍ଗ୍ ସାଙ୍ଗ୍ ଭାଙ୍ଗିଗଲେ, ପୁଣି ଇଭିନିଂ ରେ, ଗୋଟେ ନୂଆ ଫୋନ୍ ଆସୁଛି, ହେରି। ତେଣୁ ଆମେ ଫୋନ୍ ଟା ର ଡିମାଣ୍ଡ ଟାକୁ ଆହୁରି ବଢେଇ ଦଉଚେ। ଯାହା ଫଳରେ କି ସେମାନଙ୍କ ପାଖରେ ଗୋଟେ ସୁଯୋଗ ରହୁଛି ଯେ ଫୋନ୍ ଟାକୁ ମୁଁ ଯେତେ ଆହୁରି ଆହୁରି ଆଟ୍ରାକ୍ଟିଭ୍ କରିବି ଫୋନ୍ ଟା ଦେଖିବାକୁ ଯେମିତି ଆଟ୍ରାକ୍ଟିଭ ଲାଗିବ ତା ଭିତରେ ଯୋଉ ସବୁ ଆପ୍ସ ଥିବ ସେଇଗୁଡା ବି ଆହୁରି ଆହୁରି ଆଟ୍ରାକ୍ଟିଭ ଲାଗିବ। ତାପରେ ଆମେ ଯେହେତୁ ବଡ ହେଇକି ଏ ସବୁକୁ ଟିକେ ଆଭଏଡ୍ କରିପାରୁନେ ଛୋଟ ପିଲାଙ୍କୁ ଗେମ୍ ସ୍ ଆଉ ତାପରେ ୟୁଟ୍ୟୁବ ସର୍ଚ ଇନଟାଗ୍ରାମ୍ ଏସବୁକୁ ସେମାନେ ଆହୁରି ଏ ସବୁ ଦେଇକି ତାଙ୍କୁ ଆ ମାନେ ତାଙ୍କୁ ପୁଣି ଆହୁରି ଆଟ୍ରାକ୍ସନ କରୁଚନ୍ତି। ଫୋନ୍ ପ୍ରତି ପ୍ରଥମ କଥା, ଦ୍ଵିତୀୟ କଥା ଆପଣ କହିଲେ ଇନାଗ୍ରାମ୍ ୟୁଟ୍ୟୁବ ରେ ବାପା ମା ମାନେ ତାଙ୍କ ପିଲାମାନଙ୍କୁ ନଚଉଛନ୍ତ ଏଇଟା ହଉଛି ମାନେ କମ୍ପିଟିସନ୍ ଗୋଟେ ଟାଇପ୍ ର ମୋ ପଡିଶା ଘର ମୋ ସୋସାଇଟିରେ ମୁଁ ଗୋଟେ କଲୋନିରେ ରହୁଛି ହାଇ ପ୍ରାଇଲ୍, ଆଜ୍ଞା। ମୁଁ କହିଁବି ମୁଁ ଗୋଟେ କଲୋନିରେ ରହୁଛି ମୁଁ ଗୋଟେ ହାଇ ପ୍ରୋଫାଇଲ୍ ମେଣ୍ଟନ୍ କରୁଚି ସି ବି ଗୋଟେ ହାଇ ପ୍ରୋଫାଇଲ୍ ମେଣ୍ଟେନ୍ କର୍ ଚି। ତା ପିଲା ଯଦି ୟୁଟ୍ୟୁବ ରେ ଭିଡିଓ କରିକି ଭାଇରାଲ ହେଲା ମୁଁ ବି ମୋ ପିଲାର ୟୁଟ୍ୟୁବ ରେ ଭାଇରାଲ୍ କରି ଭିଡିଓ ମାନେ ଭିଡିଓ କରି ତାକୁ ଭାଇରାଲ୍ କରିଦେବି। କିନ୍ତୁ ସେମାନେ ଆକ୍ ଚୁଲରେ ଭାବୁନାହାନ୍ତି ଯେ ତାଙ୍କ ଭିଡିଓ କରିବା ତାଙ୍କ ଖୁସି ମଜା ଟା ତାଙ୍କ କମ୍ପିଟିସନ୍ ମାଇଣ୍ଡ ସେଟ୍ ଟା ଯେ ପିଲାମାନଙ୍କ ତାଙ୍କ ଉପରେ କେତେ ପ୍ରଭାବ ପକଉଛି, ତାଙ୍କ ପାଠ ପଢା ଉପରେ କେତେ ପ୍ରଭାବ ପକଉଚି। ତାଙ୍କର ମସ୍ତିଷ୍କରେ ଯୋଉ ଶିରା ପ୍ରସିରା ଅଛି ଯୋଉ ହରମୋନ୍ ସବୁ ଅଛି ସେ ସବୁ ଉପରେ କେତେ ପ୍ରଭାବ ପକଉଛି ସେମାନେ ସେଇଟା ବୁଝୁନାହାନ୍ତି।
ସବୁବେଳେ ଫୋନ ଚଲେଇଚଲେ ବି ସବୁବେଳେ ଫୋନ ଚଲେଇ ଚଲେଇ ବିି ପିଲାଙ୍କର ଆଖି ବହୁତ୍ ପ୍ରୋବ୍ଲେମ୍ ହଉଚି। ବହୁତ ଖରାପ୍ ହୋଉଛି ମୁ ହଁ ମୁଁ ଦେଖିଚି କି ମୁଁ ଦେଖିଛି ନାଇଁ ମୁଁ ଦେଖିଛି ଜଣନ୍ତ ଉଦାହରଣ ମୋର ମାମୁଙ୍କ ଝିଅ ଗୋଟେ ତାକୁ ସବୁବେଳେ ଫୋନ ଦେଇ ଦେଇ ତା ଆଖି ଏବେ ବହୁତ୍ ମାଇନସ୍ ଆଖି ପାୱାର୍ ଟା ବହୁତ୍ ମାଇନସ୍। ମାନେ ସିଏ ବୋଧେ ତାକୁ ବଧେ ସିଏ ଏ ଚତୁର୍ଥ ନା ପଞ୍ଚମରେ ପଡୁଚି। ତାକୁ ଠିକ୍ ସେ ଏବେ ଦେଖା ହିଁ ଯାଉନି କେବଳ ଏ ଫୋନ୍ ର ଇଏ ଫୋନ୍ ପାଇଁ ହିଁ କେବଳ ପ୍ରୋବ୍ଲେମ୍ ହଉଚି।
ଆଜ୍ଞା ଆଜ୍ଞା ବୋଧେ ଆପଣଙ୍କ ସାଙ୍ଗେ କଥା ହଉଥିଲେ କି ଚିନ୍ମୟ ସାର୍ ଙ୍କ ସାଙ୍ଗେ ବୋଧେ କଥା ହଉଥିଲି ମୁଁ ଜହ୍ନମାମୁଁ ଗୀତ କଥା କହୁଥିଲି ଆପଣଙ୍କୁ? ଆଚ୍ଛା ତାହେଲେ ତାଙ୍କୁ କହୁଥିବି, ଆଗରୁ ଆମେ ଖା-ଖାଇଲା ବେଳେ କି ଶୋଇଲା ବେଳେ ଆମେ ପିଲାମାନଙ୍କୁ ଆଉ ଜନ୍ମ ମାମୁଁ ସରଗ ଶାଶୀ ଗୀତ ବୋଲେଇକି ଖୁଆଉଥିଲେ ଏବେ ଆପଣ ଶୁଣିବାକୁ ପାଉଛନ୍ତି? କୋଉ ମା ତା ପିଲାଙ୍କୁ ଆଚ୍ଛା ହଁ ମୁଁ କହୁଛି ତ ଆପଣ କହୁଥିଲି, ତେଣୁ ଆପଣ ଶୁଣିବାକୁ ପାଉଛନ୍ତି କିଏ କହୁଛି? ତେଣ ଆମେ ବେଶୀ ପିଲାମାନଙ୍କୁ ମାନେ ଏ ସବୁ ଜିନିଷରେ ପ୍ରକୃତି ସହ ମିଶେଇବାକୁ ମାନେ କମ୍ ତାଙ୍କୁ ଖାଇବା ଟା ଉପରେ ବେଶୀ ଡିପେଣ୍ଡ କରୁଛି ମାନେ ନିର୍ଭର କରୁଛୁ ଆମେ। ସେ ଫୋନ୍ ଦେଖୁ ପଛେ ଖାଇଦଉ ଗେମ୍ ଖେଳୁ ପଛେ
ହଁ
ତେଣୁ ପିଲା ତ ଆଟାଚ୍ ହେଲେ ସେମାନେ ତାଙ୍କୁ ଭୋକ ଲାଗୁଥିଲେ ଇଭିନ୍ ତାଙ୍କୁ ଫୋନ୍ ଦରକାର୍ ଭୋକ ଲାଗୁ ପେଟ ସେ ଗ୍ୟାସ୍ ହେଇଯାଉ ସେ ବୋଧେ କାଟୁ ପଛେ କିନ୍ତୁ ମତେ ଫୋନ୍ ଦବୁ ତ ମୁଁ ଭାତ ଖାଇବି।
ମୁୁଣ୍ଡ ବୋଧ ଭାତ ଖାଇବି।
ଆମ କାରଣ ଆମେ ତାଙ୍କୁ ଫୋନ୍ ଦବାର ଅର୍ଥ ଏଇଆ ବୁଲେଇ ବୁଲେଇ ଖୁ- ଖୁଆଇ ପାରୁନେ ଆମ ପାଖ ଏଇଟା ସମୟର ଅଭାବ।
ହଁ।
ଯଦି ଆମେ ତାଙ୍କୁ ଟିକେ ଟାଇମ୍ ନେଇକି ବୁଲେଇକି ଆ ଜହ୍ନ ଦେଖେଇକି ସୂର୍ଯ୍ୟ ଦେଖେଇକି ଗାଈ ଦେଖେଇକି ଛେଳି ଦେଖେଇକି ଖୁଆଇଥାନ୍ତେ ସେ ଫୋନ୍ ବୋଲି କଣ ଅଛି ଛୋଟ ପିଲା ବେଳୁ ଜାଣିନଥାନ୍ତା। ଯେତେବେଳେ ତାମାଇଣ୍ଡ ମାଚ୍ୟୋର ହେଇଥାନ୍ତା ତାର ଫୋନର ଆବଶ୍ୟକତା ପଡ଼ିଥାନ୍ତା ତାପରେ ଯାଇକି ଜାଣିଥାନ୍ତାଯେ ଏଇଟା ହଉଚି ଫୋନ୍ ୟାର ଭଲ ଅ ମାନେ ଆକୁ ମୁଁ ଭଲ ବାଟରେ ଉପଯୋଗ କରିପାରିବି। ଯେହେତୁ ସେପିଲାଦିନୁ ଦେଖିଲା ଯେ ମୁଁ ୟୁଟ୍ୟୁବ ଦେଖିଲେ ଖାଉଚି ନଟିଆ ଦେଖିଲେ ଖାଉଚି ତେଣୁ ସେସେଇ ଜିନିଷଟା ନଟିଆ ଦେଖିଲା ଖାଇଲା ବଡ଼ ହେଲେବି ସେ ତା ତା ମନ କଲା ଭଳିଆ ଜିନିଷଟା ତାମାଇଣ୍ଡ ଫ୍ରେସ୍ କଲା ଭଳି ଯୋଉ ଜିନିଷଟା ଦେଖିଲା ସେଖରାପ ହଉକି ଭଲ ସେ ସେଠି ଆଉ ବିଚାର କଲାନିକି ସେଇଟା ଭଲ କିସେଇଟା ଖରାପ୍ ସେଦେଖିଲା ଏଇଟା ମୋ ମନୋରଞ୍ଜନ କରୁଚି ଆଜ୍ଞା ଆଜ୍ଞା।
କରିଚି ମାନେ ମୁଁ ଏବେ ଯେତେବେଳେ ପଢୁଛି ଫୋନରୁ ତ ଏବେ ଗୋଟେ ଜିନିଷ ବୁଝିପାରୁନି ତାକୁ ଦେଖିଲେ ସେ ଭିଡି଼ଓଟା ଦେଖିଲେ ଭଲସେ ଆଉ ଟିକେ ଭଲ ବୁଝିପାରୁଛେ ମାନେ ସାର୍ ବୁଝଉଚନ୍ତି ଆମେ ବୁଝିପାରୁଚୁ ମୁଁ ଭାବୁଚି କି ଆମ ଆମେ ପଢିଲା ବେଳେ ଜିନିଷଟା କାହିଁ ବାହାରି ନଥିଲା। କି ଆମେ ଛୋଟ ବେଳୁ ଜିନିଷଟା ପୁରା କ୍ଲିଅର ହେଇଯାଇଥାନ୍ତୁ କିନ୍ତୁ ଏବେକାର ପିଲାମାନେ ଯାହା ପାଖରେ ଫୋନ୍ ଥାଇକିନା ସେମାନେବି ଠିକସେ ପାଠ ପଢୁନାହାନ୍ତି। ସେମାନେ ଜାଣୁ ସେମାନେ ଇଚ୍ଛା କରୁନାହାନ୍ତିକି ଜିନିଷଟା ଆମେ ପଢିବୁ ବୋଲି ହଁ ଯାହା ପଢା ହେଲା ପଢା ନାଇଁ ଫୋନଟା ଧଇଲେ ପିଲାତ ଆମେ ଧରେଇ ଦଉଚୁକି ପିଲାଙ୍କୁ ଯେ ପାଠ ଟିକେ ବଡ଼ ଫୋନରେ ସେମାନେ ପାଠ ପଢିବା ବଦଳରେ ବହୁତ୍ ପ୍ରକାର ଅନୈତିକ ଜିନିଷ କରୁଚନ୍ତି।
ଆଜ୍ଞା ଆଜ୍ଞା ଯେମିତିକିି ଆପଣ କହିଲେ ଆମ ବେଳେ ସତରେ ସେତେବେଳେ ଫୋନ୍ ନଥିଲା ଫୋନର ବହୁତ୍ ଗୁଡ଼େ ମାନେ ଭଲ ଉପଯୋଗ କରିବାର ମାନେ ପଏଣ୍ଟ ସବୁ ଅ ଛି ଆମେ ଯଦି ଚାହିଁବା ଫୋନକୁ ବିଭିନ୍ନ ବାଟରେ ଆପଣ ଯେମିତି ଫୋନକୁ ୟୁଜ କରୁଚନ୍ତି ମୁଁ ବି ସେମିତି ଠିକ୍ ଏ ଆଇ କି ୟୁଜ କରୁଚି ମୋର ଯେକୌଣସି ପ୍ରକାର ଡ଼ାଉଟ ରହୁଚି ମ୍ୟାଥସ ର ହଉକି ଇଂଲିଶ ର ୱାଡ଼ ମିନିଙ୍ଗସର ହଉ ଯେକୌଣସି ପ୍ରକାର ଡ଼ାଉଟ ହଉଚି ମୁଁ ମେଟାକୁ ଆରାମସେ ପଚାରି ଦେଇକି ତାଠୁ ଆନ୍ସର ମାଗି ପାରୁଚି କିନ୍ତୁ ସେମାନେ ଯଦି ସେଇ ଫ୍ରି ଟାଇମରେ ତାକୁ ପଚାରନ୍ତେ ଯେମତେ କେତୋଟା ଆ ଏକ୍ଜାମ୍ପଲସ ଦିଅ କାହାର ପ୍ରିପୋଜିସନର ଦିଅ କି ଭର୍ବସର ଦିଅ ଛୋଟ ପିଲା ମାନେ ଯୋଉମାନେ ଫୋନ୍ ଧରୁଛନ୍ତି ଟିନେଜର ସେମାନେ ଚାହିଁଲେବି ପାଠ ପଢି ପାରନ୍ତେ ଆରାମସେ କିନ୍ତୁ ତା ତାଙ୍କର ମାଇଣ୍ଡ ସେଟ୍ ରହୁଚି ଯେହେତୁ ତାଙ୍କର ପବଜି ତାଙ୍କୁ ମନୋରଞ୍ଜନ କରୁଚି ତାଙ୍କର ତେଣୁସେ ପବଜି ଖେଳୁଚନ୍ତି। ଯେ ଫ୍ରିଫାୟାର ମନୋରଞ୍ଜନ କରୁଚି ତେଣୁ ଆଜ୍ଞା ଆଜ୍ଞା ଆଜ୍ଞା। ନିହାତି ଭାବେ ଆମ ପରିବେଶ ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ।